ହଁ ହଁ ହାଲୋ।
ଲୋ ହଁ ହ୍ୟାଲୋ ଶୁଭୁଛି? ଓହୋ, ଟିକେ କ୍ଲିଅ ସୁଭୁଛି ଯେ ଟିକେ କ୍ଲିଅର୍ ହଉନି।
ଏବେ ଶୁଭିଲା କି?
ହଁ ହଁ ଏବେ ଶୁଭିଲା।
ହଁ ମୁଁ କହୁଥିଲି ଆଉ କଣ କରୁଚନ୍ତି ଏବେ?
ହୁଁ, ମୁଁ ହୁ ମୁଁ ଏକ୍ଚଲି ଲାଇବ୍ରେରୀ ଯାଇଥିଲି।
ଓ ହଁ।
ମାନେ ଲାଇବ୍ରେରୀରେ ହିଁ ଥିଲି ଯେ ଏବେ ଟିକେ ପଢୁଥିଲି କି ନାଇଁ।
ହଁ।
ତା ପରେ ଟିକେ ବୋର୍ ବୋର୍ ଲାଗିଲା କେତେ ପଢ଼ିବ। ଖାଇକି ନା ହେଲେ ବସି ହଉଛି କି ବେଶୀ ସମୟ? ସେଥିପାଇଁ ବାହାରକୁ ଟିକେ ପଳେଇ ଆଇଛି ଆଉ। ଟିକେ ବୁଲିବା ପାଇଁ। ଆଜି ମାନେ କଣ ଦିନବେଳା? ଦିନ ବେଳା ଖାଇଛି ମୁଁ ଭାତ ତରକାରୀ। ଭାତ ତରକାରୀ ଖାଇଲି ଆଉ। ସେ ଯୋଉ ସଜନା ଛୁଇଁ ସଜନା ଛୁଇଁ ନାଇଁ? ସଜନା ଛୁଇଁ ଯୋଉ ଆସୁନି କି ହଁ ସେଇଟା ଭଜା ଖାଇଥିଲି। ତୋମେ କଣ
ଆଚ୍ଛା, ମୁଁ ଆଜି ଖାଇଲି ଭାତ ଆଉ ଆଳୁ ସିଝା ଖାଇଥିଲି।
ଓ ହୋ ହୋ। ହେଲ୍ଦି ହେଲ୍ଦି ଟିକେ ତାହଲେ?
ହଁ।
ହଁ।
ନାଇଁ ଦେହ ବହୁତ ଅସୁସ୍ଥ ଅଛି ତ ସେଥିପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛି ଏବେ।
ଆଚ୍ଛା ଆଚ୍ଛା ସ୍ଵାସ୍ଥ୍ୟକର ପୁଷ୍ଟିକର ଆଉ‌ ଉଷୁମ ଖାଦ୍ୟ ଖାଇବ।
ହଁ, ହଁ।
ହଁ, ହଁ, ହଁ ଖାଅ ଖାଅ। ଆଉ ଏବେ ଘରେ ନ ବାହାରେ ଅଛ?
ନାଇଁ ବାହାରେ ଟିକେ ବୁଲୁଥିଲି ଆଜି ଥଣ୍ଡା ପାଗ କରିଛି ତ ବର୍ ଷା ପାଗ ଟିକେ ସେଇପାଇଁ।
ହଁ ଠିକ ଠିକ ଆଜି ତ ମାନେ ମୁଁ ବି ମୁଁ ସେଥିପାଇଁ ହଁ ସେଥିପାଇଁ ମୁଁ ବାହାରକୁ ପଳେଇଆଇଚି କେତେ ସୁନ୍ଦର ପାଗ ହେଇଛି ଯେ। ମାନେ ଇଚ୍ଛା ହଉଚି କୁଆଡେ ଗୋଟେ ବୁଲି ଯିବା ପାଇଁ ନାଇଁ।
ସେଇ ତ ହଁ।
ସକାଳୁ ଏମିତି ହେଇଚି ବୋଧେ।
ତଥାପି ତଥାପି ଏଥର ଟିକେ ବର୍ଷା ଏତେ ହୋଉନି ନାଇଁକି? ମାନେ ଆଗ ଅପେକ୍ଷା ଆର ବର୍ଷ ଦେଖ କେତେ ବର୍ଷା ହେଇଥିଲା ଏ ସମୟରେ ଏବେ କିନ୍ତୁ ବର୍ଷା ପରିମାଣ କମି କମି ଗଲାଣି। ଏ ବର୍ଷ ଟିକେ ଦେଖା କୁହାଯାଉଛି କଣ ମରୁଡି ଦେଖାଯିବ ବୋଲି ପରା।
ଏ ହେ ହଁ କି?
ହଁ ଏମତି ଶୁଣିଥିଲି ତାପରେ ଏମତି ଏଥର ଖବର କାଗଜରେ ବି ପଢିଥିଲି। ଯେ ଆର ବର୍ଷ ଅପେକ୍ଷା ଏଥର ଟିକେ କମ ବର୍ଷା ବି ହବ।
ହୁଁ ହୁଁ ହୁଁ ନହେଲେ ଅଲଗା ବର୍ଷେ ଦେଖିବ ମାନେ ଯୋଉ ରଜ ସରିଯାଉନି ରଜ ସରୁ ସରୁ ଦେଖିବ ମାନେ ସେ ବର୍ଷା ହେବା ଷ୍ଟାର୍ଟ ହବ ଯେ ସେଇଟା ଗୋଟେ ରହିବ ମାନେ ରେଗୁଲାର ଟିକେ ରୁହେ। କିନ୍ତୁ ଏ ବର୍ଷ କେଜାଣି ହେଇଥିବ ମରୁଡି ପାଇଁ ହେଇଥିବ ତାହେଲେ ଟିକେ କମ୍ କମ୍ ହୋଉଚି। ଯେ ଏବେ ତ ପୁଣି ଏଟା ଜୁନ ଚାଲିଛି ନା ସେ ତାର ଶେଷ ସମୟ ଶେଷ ଶେଷ ହେଲା ବେଳକୁ ବୋଧେ ଷ୍ଟାର୍ଟ ହେଇପାରେ ଯାହା ଲାଗୁଚି।
ହଁ ବର୍ଷା ମେୟରେ ବି ବଢିଆ ଛତୁ ବି ଖାଇବାକୁ ମିଳିଥାଉ ଯେ ନାଁ। ମାନେ
ବଢିଆ ଛତୁ ଭ
ହେ ଯୋ ବାଲି ଛତୁ ହଁ ମତେ ତ ଛ ତୁ ବଢ଼ିଆ ବହୁତ୍ ପସନ୍ଦ ଆଉ ସବୁଠୁ ପସନ୍ଦ ତ ସେ ଯୋଉ ଶ୍ରାବଣୀ କଢ଼ି। ଯୋଉ କଢ଼ ଟାଇପ୍ ର ହେଇଥାଏ ଛି ଆଉ ଶ୍ରାବଣ ମାସରେ ହଉନି କି ମାନେ ପ୍ରାୟ କରି ଶ୍ରାବଣ ମାସ ରେ ହିଁ ଥାଉଚି ହଁ। ଲମ୍ବା ଲମ୍ବା ତାର ଯୋଉ ହେଇଥିବ ଆଉ କଢ଼ କଢ଼ ହେଇଥିବ।
କରିକି ବି ଖାଉଚନ୍ତି।
ସେଇଟା ତ ବଢିଆ ହେଲା ହଁ ଠିକ୍ ସେଟା ଅଧିକ ରେଟ୍ ବି ପଡୁଛି।
ହଁ ସେଇଟା ତ ହ ଏଇ ମାନେ କଣ ସବୁବେଳେ ଆମକୁ ସେ ବଟନ୍ ଛତୁ ମିଳି ଯାଉଚି ତଥାପି ଏଇ ଛତୁ ବେଶୀ
ହୁଁ ଦୋକାନରେ। ଆଉ ସେଇ ଯାକ ହିଁ ତ ମାନେ ଅ ବର୍ଷା ଯାକ।
ତୁ ବେଶୀ ପସନ୍ଦ ଆସୁଚି
ହୁଁ ଠିକ୍ ଠିକ୍ କାହିଁକି ନା ବର୍ଷ ଯାକ ସେଟା ଖା-ଖାଇବାକୁ ମିଳୁଚି ନା। ସେ ବଟମ ଛତୁ ଏକା। ଆଉ ଦେଖିବାକୁ ଗଲା ବଲେ ବର୍ଷା ଦିନେ ଏକା ସେ ବାଲି ଛତୁ ହେଲା ଇ ତମର ଶ୍ରାବଣୀ କଢି ହେଲା। ହୁଁ ହାଲୋ। ହାଲୋ।
ହାଲୋ।
ହଁ ହଁ ହଁ ମାନେ ବର୍ଷା ଦିନେ ହିଁ ଯଦି ଦେଖିବ ବୋଲେ ତମର ଏଇ ଯୋଉ କଣ ଯେ ଶ୍ରାବଣୀ କଢି ଛତୁ ହେଲା ତାପରେ ବାଲି ଛତୁ ହେଲା। ଆଉ ଯୋଉ ଆସୁନି କି ମାନେ ଯୋଉ ଜଙ୍ଗଲ ଜଙ୍ଗଲରେ ଯୋଉ ହେଇଥାଉଛି। ସେ ଯୋଉ କଣ କି ସେଟା? ଜଙ୍ଗଲରେ ଗୋଟେ ହଉନି ଏ ଯୋଉ ସେ ଯୋଉ ବାଉଁଶ ଗଛ ବାଉଁଶ ଗଛ ହଁ ଆଉ ଗୋଟେ ଜଙ୍ଗଲରେ ଗୋଟେ ଛତି ଫୁଟୁନୁ କି। ବାଉଁଶ ଗଛର ତଳେ ଦେଖି ଥିବ ମାନେ ହଉଥିବ ସେ ଛତୁ ଯାକ ସେଇ ଛତୁ ଗୋଟେ ମିଳେ।
ହେଇଥିବ ମୋର ଏତେ ମନେ ପଡୁନି ସେ ବିଷୟରେ ଆଉ।
ହୁଁ ହୁଁ ନାଇଁ ସେ ଯାକ ନା ଏମିତି ଦୋ କାନରେ ପାଇବନି ହଁ ଦୋକାନରେ ସେ ଯାକ ପାଇବନି ତମେ। ସେଇଟା ଖାଲି ବର୍ଷା ଦିନରେ ହିଁ ପ୍ରାୟ କରି ମିଳେ। ହୁଁ ହୁଁ ହଁ ଜଙ୍ଗଲ ଜାଗାରେ ମିଳୁଚି ଆଉ ଯୋଉମାନେ ଯାଇଥିବେ ଜଙ୍ଗଲ ବଲେ ସେମାନେ ପାଇବେ।
ହଁ ଆମ୍ ଆମେ ଯେତେବେଳେ ନାରୀଣୀ ନଦୀକୁ ଗାଧଉ ଯାଉ ନଥିଲୁ କି ସେତେବେଳେ ଆମେ ବାଟରେ ଗାଲା ବୁଳୁକୁ ସେ ଜିଂ ଆମର ସେଠେ ସ୍କୁଲ ଅଛି ପବ୍ଲିକ ସ୍କୁଲ ଅଛି ତା ଆଗରେ କେତେ ପୁରା ଜଙ୍ଗଲ ଟାଇପ୍ ଜଙ୍ଗଲ ଭଳିଆ ଦେଖା ଯାଉଛି କି ନାଇଁ ତ ସେଇଠେ ପୁରା ଏମିତି ଛତୁ ଫୁଟୁଥିଲା ଉ ମାନେ ହଁ ବଡ ବଡ ଗଛ ଯାକ ଅଛି ଆଉ ସେପଟେ କେତେବେଳେ ଯିବ। ବୁଲିବାକୁ ହେଲେ କେତେ ସୁନ୍ଦର ବହୁତ ବଢିଆ ଲାଗୁଚି ମାନେ ଛାଇ ହେଇଥିବ। ବଢିଆ ଲାଗୁଥିବ ଆଉ ସେଇଠି ଗୋଟେ
ଯାଇଜି ସେପଟେ।
ସେଇଠି ମାନେ ବଢିଆ ସୁନ୍ଦର ପାର୍କ ବି ସେଇଠି ବି ବଢିଆ ଲାଗୁଚି। ନଦୀ ବି ଆଉ ଟିକେ ତଳକୁ ଖସେ ନଦୀ ଅଛି ସେଇଠି ସେ ନଦୀରେ କେତେବେଳେ ସନ୍ଧ୍ୟା ବେଳେ ଯାଇକି ବସିକି ଆସିବ ବଢିଆ ଲାଗୁଚି। ସେ ପାଖାପାଖି ନଦୀରୁ ହେଲେନେ ହଁ ସେଇଠେ ନାରାୟଣୀ ମାଙ୍କର ମନ୍ଦିର ଅଛି। ଏବେ ତ ଏବେ କେତେ ଗୋଟେ ମାସେ ହେଇଥିବ ବୋଧେ ଯାତ ଯାତ୍ରା ସରୁଛି ମା ନାରାୟଣି ଙ୍କର ସେ ଯାତ୍ରା ବି ଦେଖିବା ପାଇଁ ଆ ଯାଇଥିଲ କି ନାଇଁ ତମେ ଯାତ୍ରା ଦେଖି।
ହଁ ମୁଁ ତ ଆଉ ସବୁଦିନେ ହେଲା ଯୋଉ ଗୋଟେ ସପ୍ତାହଟେ ଦଶ ଦିନ ଖଣ୍ଡେ ହେଲାନି ସବୁ ଦିନ ଯାଇକି ମୁଁ ବୁଲିକି ଆସିଚି। ସେଠେ ମେଳାରେ। ସେଇଟା ଗୋଟେ ଖୁସି ଆଉ ଗୋଟେ ଯାତ୍ରା ହେଲେ ତ ଦେଖିବାକୁ ଇଚ୍ଛା ହଉଚି ନା। ସନ୍ଧ୍ୟା ହେଲା ମାନେ ବାହାରି ପଡ ଯାତ୍ରା କୁ।
ଆମ ଅଜା ହର ଗାଁ ବି ସିଆଡେ ନା ବ୍ରହ୍ମପୁର ଆଡେ। ତ ବ୍ରହ୍ମପୁରରେ ବି ଯେତେବେଳେ ଯାତ୍ରା ହଉଚି ବ୍ରହ୍ମପୁର ପଳଉଚୁ ଯେତେବେଳେ ଫୁଲବାଣୀରେ ଯାତ୍ରା ହଉଛି ତାହେଲେ ଫୁଲବାଣୀ ପଳେଇ ଆସୁ।
ଓହୋ ହୋ ମାନେ ସେଟା ଗୋଟେ। ଇ ଏଥର ବର୍ଷ ଯଦି ଏପଟେ ହେଲା ବଲେ ଆଉ ଗୋଟେ
ତା ଆର ବର୍ଷ ସେପଟେ ହଁ ସେମିତି ହଉଛି।
ହୁଁ ହୁଁ ହୁଁ।
ତାପରେ ଏଇଠେ ଯେତେବେଳେ ଆରମ୍ଭ ହେଇ ଯାଇଥାଉନ କି ସେତେବେଳେ ଭଞ୍ଜନଗର ବୁଳୁକୁ ଷ୍ଟାର୍ଟ ହେଇଯାଇଥାଉ ଯେ। ତ ଭଞ୍ଜନଗର ବେଳକୁ ଆମେ ଆଉଥରେ ଭଞ୍ଜନଗର ଯାଇଥାଉଛୁ ସେଇଠି ବି ଆମର ଅଛନ୍ତି। ସମ୍ପର୍କୀୟ ଲୋକ। ଲୋକ ତ ଆମେ ସେଇଠି ଯାଇକିରି ରହିକି ଦେଖିକି ଆସିଥାଉଛୁ ଏମିତି ହେଇକିରି ଆମର ଖରା ଛୁଟିଟା ପୁରା ସରି ଯାଇଥାଉଛି ଆଉ ଯାତ୍ରା ଯାତ୍ରାରେ।
ବଢିଆ ବଢିଆ। ମୁଁ ବି ଆଗରୁ ଏ ଯାକ ଦେଖୁନଥିଲି ମଁ ମାନେ ମୁଁ ଏପଟେ ରହୁନି ନା ମୁଁ ଅଲଗା ଆଡେ ରହୁଛି। ଏବେ ହେବ ଗୋଟେ ପାଞ୍ଚ ଛଅ ବର୍ଷ ଏଠି ଅଛି ଯେ ସେଟା ଦେଖୁଛି ଆଉ। ଦି ଦି ବର୍ଷକୁ ତ ଥରେ ହେଇଥାଉଛି ନା ପୁଣି ଯାତ୍ରା ଟା ନହେଲେ ତ ଆଗରୁ ମୁଁ। ମାନେ ଆଗରୁ ମୁଁ ଜାଣିବି ନଥିଲି ଯେ ଏମିତି କିଛି ଗୋଟେ ହଉଥିବ ବଢିଆ ସେ ମାନେ ଯାତ୍ରା ପାତ୍ରା ହଉଥିବ ଏପଟେ। ପୁରା ସହରଟା ପୁରା ସଜେଇ ଦେଉଛନ୍ତି କେତେ ସୁନ୍ଦର ସବୁଆଡ଼େ। ପୁରା ମାନେ ଆଲୁଅ ସବୁଆଡ଼େ ପୁରା ରାସ୍ତା ଯାକ ହେଲେ।
ହଁ ମା ଯେତେବେଳେ ମାନେ ତାଙ୍କ ଘରକୁ ବି ହେଲେ ଯାଇଥାଉଛନ୍ତି ଗଲା ଟାଇମ ରେ। ସେତେବେଳେ ଦେଖିବ ତ ଆହୁରି ତମକୁ ଦୁଃଖ ଲାଗିବ ମାନେ ତାଙ୍କେ ଗଲା ବେଳକୁ ବେଶୀ କାନ୍ଦି ଥାଉଛନ୍ତି ହେଲେ ହେଲେ। ହଁ ଏମତି ଆଗ ଟାଇମରେ ବେଶୀ। ହଁ ଯାତ୍ରାର ଶେଷ ଦିନ ଯେତେବେଳେ ନେଲା ବେଳକୁ ସେଇଟା ବେଶୀ ଇଏ ଲାଗୁଛି ଦୁଃଖ ବି ଲାଗୁଛି ତାପରେ ବହୁତ ପ୍ରୋସେସନରେ ବି ନେଇ ଥାଉଛନ୍ତି ଆଣି ଥାଉଛନ୍ତି ହେଲେଲେ ମାଆଙ୍କର ଇଚ୍ଛାରେ ହିଁ ଆଣୁଛନ୍ତି କିନ୍ତୁ ଗଲା ବେଳକୁ ତ କାର ହେଲେ ହେଲେ ଇଛା। ରହୁନି ନା ଯେ ବାପା ମାମାଙ୍କୁ ଛାଡି କେତେବେଳେ ହେଲେ। ହଁ ଘରକୁ ଯିବାକୁ ଇଚ୍ଛା ଲାଗୁନି ହେଲେ। ଯାହାକୁ ଲେଲେ ଦୁଃଖ ଲାଗେ ଝିଅ ଘର ହେଲେ।
ମୁଁ ଗୋଟେ ଥର ଖାଲି ଦେଖିଛି ସେଟା ମୁଁ।
ହଁ।
ମାନେ କେବେ ଗୋଟେ ବର୍ଷ। ଉଁ ଗଲା ବର୍ଷ ନା ତାର ଆର ଗଲା ବର୍ଷ ବୋଧେ। ଏ ଯୋଉ ଲାଷ୍ଟ କୁ ଯୋଉ ମାଆଙ୍କୁ ଛାଡି ଯାଉନାହାନ୍ତି କି ମାନେ ବଢିଆ। ହ ଗୋଟେ ପ୍ରୋସେସନ୍ ହେଇକି ଯାଉନି ସେଇଟା ପୁରା ରାତିରେ।
ହଁ।
ହଁ ସେଇଟା ମୁଁ ଗୋଟେ ବର୍ଷ ଏକା ଦେଖିଛି ରାତିରେ ମାନେ ପୁରା ପ୍ରାୟ ସେଇଟା ହଉ ହଉ ତୁ ପୁରା କେତେ ରାତି ହେଇଯାଉଛି ମାନେ ଗୋଟେ ଦିଟା ବି ହେଇଯାଉଛି ପାଖାପାଖି ରାତିର। ସେଇଟା ବଢ଼ିଆ ଲାଗୁଛି। ଯିବା କି ଦେଖିବାକୁ ହୁଁ ଆଣି ଆଣିଲା ବେଳକୁ ବି ବଢିଆ ପ୍ରସେସନ ରେ ଆଣୁଛନ୍ତି। ଛାଡ଼ିଗଲା ବେଳକୁ ବି ଦୁଃଖ ତ ଲାଗିବ ଆଉ।
ଆଣିଲା ବେଳେ ବେଶୀ ମାନେ ପ୍ରୋସେସନରେ ନେଇଥାଉଛନ୍ତି ମାଙ୍କୁ। କେତେବେଳେ ହେଲେ ଦେଖିବ ତାଙ୍କୁ ଯଦି ତ ତାଙ୍କର ନାଚ ସବୁଥିରେ ବହୁତ ବଢିଆ ଲାଗେ। ଆଉ ସେଇଟା ଯିଏ ହେଲେ ହେଲେ ହିଁ ମାନେ ଯାତ୍ରା ବଲେ ପୁରା ସବୁଆଡେ ପୁରା ସୁନ୍ଦର ଦେଖାଯାଉଥିବ ଉଜ୍ଜ୍ୱଳରେ ପୁରା ଭରି ହେଉଥିବ।
ଉତ୍ସବ ମୁଖ। ଖର ଆଉ ସହର ତ ପୁରା ଉତ୍ସବ ମୁଖର ସବୁଆଡ଼େ ଆଲୁଅ ଆଲୁଅ। ସବୁଆଡେ ବଜାର ବସିଥିବ।
ହଁ ବଜାର ତରଫରୁ ବି ମଧ୍ୟ ମାନେ ମାଗଣ ରେ ଖାଇବାକୁ ବି ଦଉଛନ୍ତି ଅନ୍ନ ପ୍ରସାଦ ବି ଦେଇଥାଉଛନ୍ତି ଦେଖ
ହଁ ଅନ୍ନପ୍ରସାଦ ଦଉଛନ୍ତି ବାଟରେ ବାଟରେ।
ହଁ ଯିଏ ଯାହାର ଇଚ୍ଛାରେ ବି ନାଇଁ କି ମାନେ ପଣା ବି ଦେଇଥାଉଛନ୍ତି। ହୁଁ ବହୁତ ଭିନ୍ନ ଭିନ୍ନ ର ଖାଇବା ମଧ୍ୟ ମିଳିଥାଉଛି ତ ବହୁତ ଭଲ ଲାଗୁଛି ହେଲେ ହେଲେ। ଯିବା ମାନେ ସେଇ ମା
ଖାଇବା ଯାକ ତମେ ନା ଚାଲି ଚାଲି ସେଟା ଯଦି ବୁଲିବାକୁ ଯିବ ତାହେଲେ ପାଇବ। ଚାଲି ଚାଲି ଯଦି ତମେ ଯିବ ସେ ଜାଗାକୁ ତାହଲେ ସେଟା ଖାଇ ଖାଇ ଯାଇପାରିବ ଆଉ ଗାଡ଼ିରେ ଗଲବଲେ
ଭଲ ଯେ ଚାଲି ଚାଲି ଗଲେ ହିଁ କୋଉଥିରେ ଯାତ୍ରାର ଭଲ ଆନନ୍ଦ ଉଠେଇ ପାରିବ - ଆଉ ନ ଆମେ ପ୍ରଶାସନ ତରଫରୁ ଭଲ ବି ବିଶୃଖ ଶୃଙ୍ଖଳିତ ଭାବରେ କରିଥିଲେ ମାନେ କିଛି ବିଶୃଙ୍ଖଳା ନହବା ପାଇଁ ବୋଲେ କାହିଁକି ଆମେ ବି ଭଲ କରିଥିଲେ ଯେ ପୋଲିସ ସବୁ ଜାଗାରେ ସବୁ ଛକରେ ଜଗେଇଥିଲା। ଯୋଉଟା ବି ଭଲ ହେଇଥାଆନ୍ତା। ହଉ, ହଉ ମୁଁ ତାହଲେ ରଖୁଚି, ହଁ।
ଅ ହଁ ହଁ ଠିକ୍ ଅଛି।